ହେଲୋ।
ଆଜ୍ଞା ଶୁଭ ସକାଳ।
ଶୁଭ ସକାଳେ ଆଜ୍ଞା କେମିତି ଅଛନ୍ତି ଆପଣ?
ଭଲ ଅଛି ଆଜ୍ଞା ଆଉ ଆପଣ?
ଆଜ୍ଞା ମୁଁ ବି ବହୁତ ଭଲ ଅଛି ଆଜ୍ଞା ଆଉ ଆପଣଙ୍କ ପରିବାରରେ ସମସ୍ତେ କେମିତି ଅଛନ୍ତି? ଆଉ ସକାଳୁ ଆଜ୍ଞା କଣ କଣ କାମ ସବୁ କଲେଣି ଆପଣ ଆଜ୍ଞା?
ସକାଳୁ ଆଜ୍ଞା ନିତ୍ୟକର୍ମ ପରେ ଆଉ ଘର ପଛା ପୋଛି କରି ମୁଁ ରୋଷେଇ କରିବା ଟିକେ ଆରମ୍ଭ କରିଦେଇଛି।
ଆଜ୍ଞା ଆଚ୍ଛା ଆପଣ ତ ଗାଁରେ ରୁହନ୍ତି ନା ସହରରେ ରହୁଛନ୍ତି ବର୍ତ୍ତମାନ?
ନାଇଁ ଶୁଣନ୍ତୁ ବର୍ତ୍ତମାନ ତ ସେମିତି ଗୋଟେ ଜାଗାରେ ନିର୍ଦ୍ଦିଷ୍ଟ ଜାଗାରେ ମୁଁ ରଖହୁନାହିଁ। ଗ୍ରାମାଞ୍ଚଳରେ ବି ରହୁଛି ସହରାଞ୍ଚଳରେ ବି ରହୁଛି ବୁଝିଲେ ନା ବଢିଆ ପ୍ରଶ୍ନଟିଏ। ପଚାରିଲେ ମୋ ମନକୁ ଆସିଲା ତାହେଲେ ଠିକ ଅଛି ଆମେ ଗ୍ରାମାଞ୍ଚଳ ଆଉ ସହରାଞ୍ଚଳର ବିଭିନ୍ନ କଳା ସଂସ୍କୃତି ବିଷୟରେ ଆଜି କଥା ହବା ନାଇକି ଆଜ୍ଞା?
ଆଜ୍ଞା।
କଣ ଲୋକ କଳା ରହିଛି?
ତ ଆପଣ ଯୋଉ ହଁ କୁହନ୍ତୁ କୁହନ୍ତୁ କଣ କୁହନ୍ତୁ?
ତାଙ୍କ ଗାଁ ରେ କଣ ଲୋକ କଳା ସେମିତି ରହିଛି କି ଆଜ୍ଞା?
ଆଜ୍ଞା ମୁଁ କହିବି ବର୍ତ୍ତମାନ ତ ଆମେ ସବୁ ସହରାଞ୍ଚଳ ଅଭିମୁଖ ହଉଛେ ସମସ୍ତେ କିନ୍ତୁ ଆଗରୁ ଯୋଉ ଆମେ ଗ୍ରାମାଞ୍ଚଳରେ ରହୁଥିଲେ। ଅ ସକାଳୁ ଆଜ୍ଞା ଲୋକ କୀର୍ତ୍ତନ କରୁଥିଲେ ବହୁତ ବଢିଆ ଲାଗୁଥିଲା ସକାଳୁ ନି ଟା ସେ କୀର୍ତ୍ତନ ରେ ଭାଙ୍ଗିବ ପୁଣି ସନ୍ଧ୍ୟା ହେଲେ ଆଜ୍ଞା ଭାଗବତ ଟୁଙ୍ଗି। ରାମାୟଣ ଏସବୁ ଯୋଉ ଗୋଟେ ଗୋଟେ ପିଣ୍ଡିରେ ବସିକି ଲୋକ ପଡିବେ ସବୁ ଛୋଟ ରୁ ଆବାଳ ବୃଦ୍ଧ ଭନି ତା ସବୁ ବସିକି ସେଇଠି ଶୁଣିବେ ତାର ଗୋଟେ ମଜା ଅଲଗା ଥିଲା। ଏବଂ ସେଥିରୁ ବହୁତ ଜିନିଷ ଆମକୁ ଶିକ୍ଷା ମିଳୁଥିଲା ଏବଂ ମନ ମଧ୍ୟ ବହୁତ ଶାନ୍ତି ରହୁଥିଲା। ଆଉ ଆପଣ ଯୋଉ ମତେ କହିଲେ କି ଆମ ଏ ଆମ ଏରିଆ ର ଆମର ଯୋଉ ଲୋକାଲିଟିର ଲୋକ କଳା ଆମର ଏପଟେ କୁହନ୍ତି ଆଜ୍ଞା ଗୁମରା।
ଆଚ୍ଛା।
ତ ଆମ ଏରିଆରେ ଆଜ୍ଞା ଘୁମ୍ରା ବୋଲି ଗୋଟେ ଲୋକ କଳା ଅଛି ଯୋଉଟା କି ବହୁତ ଫେମସ ଯୋଉଟା କି ଅନ୍ତର୍ଜାତୀୟ ଜାତୀୟ ସ୍ତରରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅ ତାର ନାମ ସେ ଦାଖଲ କରିଚି ଆଜ୍ଞା।
ଘୁମରା ନୃତ୍ୟ ନକେ ଆଜ୍ଞା।
ଆଜ୍ଞା ଆଜ୍ଞା।
ତା ବିଷୟରେ ମତେ କୁହନ୍ତୁ ନା କେତେ ଜଣ ସେଠି ଅଂଶଗ୍ରହଣ କରନ୍ତି କେଉଁ କେଉଁ ବାଦ୍ୟ ଯନ୍ତ୍ର ବ୍ୟବହାର ହୁଏ? କେଉଁ ନୃତ୍ୟକୁ ପରିବେଷଣ କରନ୍ତି?
ତାଙ୍କର ବା ବାଦ୍ୟ ଯନ୍ତ୍ର ତ ସେମିତି ନଥାଏ ସେମାନେ ଗୋଟେ ଗୀତ ଗାଇକି ତାଙ୍କର ଗୋଟେ ସ୍ପେଶାଲ ଗୋଟେ ଛୋଟ ଏମତି ଆଉ ଅଣ୍ଟା ରେ ଭିଡନ୍ତି ଛୋଟ ବାଜାରଟେ ଥାଏ ଆଜ୍ଞା।
ଆଜ୍ଞା।
ବା ତ ତାକୁ ଛୁଆମାନେ ଭିଡ଼ନ୍ତି। ଏବଂ ତାଙ୍କର ଗୋଟେ ପର୍ଟିକୁଲାର ଅ ଗୋଟେ ବସ୍ତ୍ର ଅଛି ଯୋଉଟା କି ସେମାନେ ପିନ୍ଧନ୍ତି ଆ ମୁଣ୍ଡରେ ଚୂଳ ଥିବ। ଅ ଯୋଉଟା କି ମୟୂର ଚୂଳ ଭଳିଆ ହେଇଥିବ ଆଉ କିଛି କିଛି ଜିନିଷ ଲାଗିଥିବ। ସେଭଳିଆ ବା ପ୍ରତି ଛୋଟ ଛୋଟ ଗ୍ରୁପ ଗୁଡାକ ଥାଏ ଗୋଟେ ଗ୍ରୁପ ରେ ଦ ପନ୍ଦର ଜଣ କୋଡିଏ ଜଣ ଏମିତି ଲେଖା ଥାଆନ୍ତି ଆଜ୍ଞା। ଯୋଉମାନେ କି ବିଭିନ୍ନ ଜାଗାକୁ ଯାଇକି ପ୍ରଦର୍ଶନ କରନ୍ତି ତାଙ୍କ ଲୋକ କଳାକୁ।
ତାହେଲେ ଆପଣ କହିବା ପାଇଁ ଚାହୁଁଛନ୍ତି ପ୍ରତ୍ୟେକ ଗ୍ରୁପ ରେ ପ୍ରତ୍ୟେକ ଦଳରେ ପନ୍ଦର କୋଡିଏ ଜଣ ଥାଆନ୍ତି ନି କି?
ଆଜ୍ଞା ଆପଣଙ୍କ ଏରିଆରେ ସେମତି କିଛି ଲୋକ କଳା ଅଛି କି ଆଜ୍ଞା?
ହଁ ଆଜ୍ଞା ଆମ ଅଞ୍ଚଳରେ ବିଶେଷ କରି ଆପଣ ଶୁଣିଥିବେ ଛଉ ନୃତ୍ୟ ପ୍ରସିଦ୍ଧ ଛଉ ନୃତ୍ୟ ଯାହାକି ମାନେ ପୂର୍ବରୁ ଯୋଉଥିଲା ରାଜାରାଜୁଦା ସମୟରେ ଯୁଦ୍ଧ ରଣକ୍ଷେତ୍ରର ଗୋଟେ ଯୁଦ୍ଧ ପରିବେଷଣକୁ ନେଇକି ଏ ନୃତ୍ୟ ପାଇକ ଆଜ୍ଞା ପାଇକ ପୁଅ ମାନେ ଏଇଟା କରୁଥିଲେ। ବୁଝିଲେ ନା ନାଇଁ ଛଉନୃତ୍ୟ। ଆଉ ହାତରେ ଖଣ୍ଡା ଖରପର ଧରିଥିବେ ମାନେ ଆଉ ବାଦ୍ୟର ତାଳେ ତାଳେ ସେମାନେ ଯୁଦ୍ଧ କଲା ଭଳିଆ ନୃତ୍ୟ କରୁଥିବେ ଆଜ୍ଞା। ବୁଝିଲେ ନା ନାଇଁ ଏକା ସାଙ୍ଗରେ କେମିତି ଏକାଧିକ ସତ କ୍ରୁର ଆକ୍ରମଣକୁ ପ୍ରତିରୋଧ କରିହେବ ଏଇ ନୃତ୍ୟରେ ଆପଣ ଦେଖିବାକୁ ପାଇବେ। ଆଉ ଆପଣ କହିଲେ ଭଳିଆ ଏଠି ମଧ୍ୟ ବାଦ୍ୟଯନ୍ତ୍ର ବ୍ୟବହାର ହୁଏ ପେଁକାଳି ବ୍ୟବହାର ହୁଏ। ଯୋଉଟା କି ତୁୁରୀ କୁହାଯାଉଚି ବୁଝିଲେ ନା ନାଇଁ ମାନେ ପୁରା ଏଠି ଯୁଦ୍ଧ ଆଜ୍ଞା କେ କେତେବେଳେ ଧୀରେ ଧୀରେ ବାଜୁଥିବ ବାଦ୍ୟ କେତେବେଳେ ପୁରା ଜୋରରେ ବାଜିଉଠିବ ବୁଝିଲେ ନା ଆଉ ଡିଆଁଡେଇଁ କରି ଯୋଉ ଗୋଟେ ନୃତ୍ୟ ପରିବେଷଣ କରନ୍ତି ପ୍ରତି ଦଳରେ ସେଇଭଳିଆ ଦଶ ରୁ ଅଧିକ ସଂଖ୍ୟକ ରହିଥାନ୍ତି ଆଉ ବିଶେଷକରି ସେମାନଙ୍କର ଦେହ ସୈନିକଭଳି ମାନେ ପୋଷାକରେ ଢାଙ୍କି ହେଇଥାଏ। ତଳେ ସାଧାରଣତଃ ଧୋତି ପିନ୍ଧିଥିବେ ଅଣ୍ଟାରେ ଗୋଟେ ଗାମୁଛା ଭିଡିଥିବେ। ବୁଝିଲେ ନା ଆଉ ଚିତା ଚୈତନ ଲଗେଇ ଗୋଟେ ସୁନ୍ଦର ନୃତ୍ୟ ପରିବେଷଣ କରନ୍ତି। ଆଉ ଏହା ଏକ ପ୍ରସିଦ୍ଧ ନୃତ୍ୟ। ଆଉ ଯଦି ଯଦି ଆମେ ଲୋକ କଳା କଥା କହିବା ଆପଣଙ୍କ ଅଞ୍ଚଳରେ ସେମିତି କଳା ସ୍ଥାପତ୍ୟ ଭାସ୍କର୍ଯ୍ୟ ଉପରେ କିଛି ରହିଛି କି ଆଜ୍ଞା ଯେମିତି ମୂର୍ତ୍ତି ଗଢିବା
ଅ ଆମର ଯଦି ଲୋକ କଳା କହିବେ ଆଜ୍ଞା ଆଉ ଗୋଟେ ଅଛି ଆମର ଏଠି ଗୋଟେ ସ୍ଥାନ ଅଛି ସେଇ ସ୍ଥାନରେ ବ ଓଡିଶା ପ୍ରସିଦ୍ଧ ଏବଂ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସିଦ୍ଧ ସେଇ ସ୍ଥାନଟାଇ ଯୋଉ ଜାଗାରେ କି ଆପଣଙ୍କର ଯୋଉ। କାଠ ର କାଠ ତିଆରି ମୂର୍ତ୍ତି ହେଲା ଯେମିତି କି। ଏବଂ କିଛି ପଶୁପକ୍ଷୀଙ୍କର କାଠ ଉଡେନ ୱାର୍କ ଯୋଉଟା କହୁଛୁ ଆଜ୍ଞା ସେଇଟା ବହୁତ ଫେମସ୍ ଅଛି ଆଜ୍ଞା ଏଇଠି। ତା ସହିତ ଆମ ଡିଷ୍ଟ୍ରିକ୍ଟ ରେ ଗୋଟେ ଜାଗା ଅଛି। ଜାଗା ଅଛି ଆଜ୍ଞା, ଅ ଯୋଉଠିିକି ବହୁତ ବର୍ଷ ପୂର୍ବରୁ ଲୋକ୍ ମାନେ ଯୋଉ ପାଟ ଶା ଶାଢୀ ଆଜ୍ଞା ପାଟ ଶାଢୀ ସେଇଟା ବୁଣନ୍ତି। ଆଉ ଗୋଟେ। ପଟିକୁଲାର ଗୋଟେ ହାବସପୁରୀ ବୋଲି ଗୋଟେ ଅଛି ସେଇ ଜାଗାରେ ପାଟ ଶାଢୀ ସେମାନେ ବୁଣନ୍ତି ଆଜ୍ଞା। ଯୋଉଟା କି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ତାକୁ କୀର୍ତ୍ତିମାନ ହାସଲ କରି ଛନ୍ତି। ଏଇ ସବୁ ଆଜ୍ଞା ଆମର ଏରିଆରେ ଲୋକ କଳା ଗୁଡାକ ଅଛି ଆପ ଆପଣଙ୍କର ଏରିଆରେ।
ଗୋଟିଏ କଥା ଜାଣିବାକୁ ଚାହିଁବି ଆପଣ ଯୋଉ କହିଲେ କାଠରେ କଣ୍ଢେଇ ତିଆରି କରନ
ଆଜ୍ଞା।
ବିଶେଷକରି କେଉଁ କାଠକୁ ପ୍ରାଧାନ୍ୟ ଦିଆଯାଏ କଣ୍ଢେଇ କରିବାରେ।
ଅ ବିଶେଷକରି ଆଜ୍ଞା ଶାଗୁଆନ କାଠକୁ ପ୍ରାଧାନ୍ୟ ଦିଆଯାଏ। ଆମର ଏପଟେ ଶାଗୁଆନ କାଠ ଟିକେ ବ ବହୁତ ଅଛି ତ ଶାଗୁଆନ କାଠକୁ ଟିକେ। ପ୍ରାଧାନ୍ୟ ଦିଆଯାଏ।
ଓ ହୋ ଶାଗୁଆନ କାଠରେ। ମାନେ ବିଭିନ୍ନ ପ୍ରକାର କଣ୍ଢେଇ ପ୍ରସ୍ତୁତ କରି ସେଥିରେ ପୁଣି ରଙ୍ଗ ଦିଆଯାଉଥିବ ନାଇଁ କି ଆଜ୍ଞା।
ହଁ, ତାଙ୍କର ଗୋଟେ ହିଁ ରଙ୍ଗ ଆଜ୍ଞା। ବେ ତାଙ୍କର ସିଙ୍ଗଲ ରଙ୍ଗ ଥାଏ ଯୋଉଟା କି। ଆମ ଫର୍ଣ୍ଣିିଚର ରଙ୍ଗ ଯୋଉଟା ଥାଏ ସେଇଟା ହିଁ ଗୋଟେ ହି ରଙ୍ଗ ରହିବ ଆଉ। ଅନ୍ୟ କିଛି ରଙ୍ଗ ସେମାନେ ବ୍ୟବହାର କରନ୍ତିନି। କିମ୍ ଆ କଣ୍ଢେଇ ହେଲା ହାତୀ ଘୋଡା ଯାହାବି କହିବେ ଘରେ। ଆସବାବ ପତ୍ର ସଜେଇବା ପାଇଁ ହେଲା। ସବୁ ଜିନିଷ ସେମାନେ ମୂର୍ତ୍ତି ହେଲା ସେ ସବୁ ଗୁଡାକ ତିଆରି କରନ୍ତି ଆଜ୍ଞା।
ଏହାର ଚାହିଦା କେମିତି ରହିଛି।
ଏହାର ଚା ଏହାର ଚାହିଦା ଆଜ୍ଞା ଗମେଣ୍ଟ ର କି ବା ଯୋଉ ବିଭିନ୍ନ ସଂସ୍ଥା ମାନଙ୍କର କିଛି ଅଛି। ଗମେଣ୍ଟ ର କିଛି ଷ୍ଟୋର ଗୁଡାକ ଅଛି ଆଜ୍ଞା ଦୋକାନ ଅଛି। ତାପରେ ଆପଣ ଯଦି ବା ଅନଲାଇନରେ। ଅର୍ଡର କରିବା ପାଇଁ ଚାହିଁବେ ଅ ଅନଲାଇନ ରେ ମଧ୍ୟ ଆପଣଙ୍କର ଆଭେଲେବୁଲ ହେଇଯିବ ଆଜ୍ଞା ସେଇଟା। ତ ତାପରେ ପ୍ରତି ବର୍ଷ। ଯୋଉ ଶୀତ ପ୍ରତିବର୍ଷ ଶୀତ ଦିନରେ ଆଜ୍ଞା ବିଭିନ୍ନ ପ୍ରକାର। ଅ ମେଳା ଗୁଡାକ ପଡେ ଯୋଉଥିରେ କି ସେମାନେ ଯାଇକି ସେଠି ଷ୍ଟଲ ଲଗାନ୍ତି। ଆପଣ ସେହି ଷ୍ଟଲ୍ରୁ ମଧ୍ୟ କିଣିପାରିବେ।
ଓହୋ ବିଭିନ୍ନ ମେଳାରେ ଆଗୁ ଆପଣଙ୍କର ପ୍ରଦର୍ଶନୀ ଭଳିଆ ହେଇଥାଏ ନାଇ କି ବହୁତ ସୁନ୍ଦର। ଆଉ ଯୋଉ କହିଲେ ପାଟ ଲୁଗା।
ଆଜ୍ଞା।
ତାର ସୂତା ଆଜ୍ଞା ଏମାନେ ନିଜେ ପ୍ରସ୍ତୁତ କରନ୍ତି ନା କୋଉଠୁ କିଣିକି ଆଣନ୍ତି।
ଅ ଉ। ବ୍ କିଛି ଜିନିଷ କିଣିକି ବି ଆଣନ୍ତି ଆଉ କିଛି ଜିନିଷ ଟସରୁର ଯୋଉ ଟସର ପୋକରୁ ଆଜ୍ଞା। ଟସର ପୋକରୁ ସେ ବାହାର ହୁଏ, ସେଇଟା ହିଁ କରନ୍ତି। ଯାଇଜ୍ଞା କିନ୍ତୁ ଏବେ ବର୍ତ୍ତମାନ ସେଇଟା ଟିକେ ଚାହିଦା କମି ଯାଇଛି ଆଜ୍ଞା। ଆଗରୁ ଟିକେ ଚାହିଦାଥିଲା ଯେହେ ତୁ ଲୋକମାନେ ସହର ମୁହାଁ ହେଲେଣି, ଆଉ ତାଙ୍କ ଙ୍କର ଯୋଉ ପିଢ଼ି ଧର ପିଢ଼ି ଯୋଉଟା କରିବା କଥା ସେଇଟା ନ କରିକି ଅନ୍ୟମାନେ କିଏ ବାହାରକୁ ଚାକିରି କରିବା ପାଇଁ ଗଲାଣି ତ ସେଇ ଜିନିଷ ଟା ଟିକେ କମି ଯାଇଛି ଆଜ୍ଞା।
ଓହୋ ଧୀରେ ଧୀରେ ଧୀରେ ଧୀରେ କମିଗଲାଣି ନାଇକି ଆଜ୍ଞା? ଏବେ ମୁଁ ଆପଣଙ୍କୁ ଅଂଶୀଦାର କରିବି ଆମ ଅଞ୍ଚଳର ଗୋଟେ ସୁନ୍ଦର ଲୋକ କଳା, ବୁଝିଲେ ନା।
ଆଜ୍ଞା କୁହନ୍ତୁ ଆଜ୍ଞା।
ଆମ ଅଞ୍ଚଳରେ ସାଧାରଣତଃ କଳା ମୁଗୁନି ପଥର ମିଳେ। କଳା ମୁଗୁନି ପଥରରେ ସେମାନେ ବିଭିନ୍ନ ପ୍ରକାର ମୂର୍ତ୍ତି ବିଭିନ୍ନ ପ୍ରକାର ଉପକରଣ ବିଭିନ୍ନ ପ୍ରକାର ଲୋକଙ୍କ ପ୍ରତିମୂର୍ତ୍ତି ବୁଝିଲେ ନା ନାଇଁ ଅତି ସ କୁନ୍ଦର ଆଉ ନିଖୁଣ ଭାବରେ କରନ୍ତି ଆଜ୍ଞା, ଯାହାକି ରାଜ୍ୟ ଦେଶ ବାହାରେ ମଧ୍ୟ ଆଉ ଭଲ ଭାବରେ ପ୍ରତିଷ୍ଠିତ ହୋଇପାରିଛନ୍ତି ସେମାନେ।
ଆଜ୍ଞା।
ଆଉ ଘରେ ଘରେ ସେମିତି କଳାକାର ଅଛନ୍ତି ଆବାଳ ବୃଦ୍ଧ ବନିତା। ଛୋଟରୁୁ ବଡ଼ ସମସ୍ତେ ସେଇ କାମ କରୁଥିବେ। ଆପଣ ସେ ରାସ୍ତା ଦେଇକି ଗଲେ ପଥର ଆଉ ମୁଗୁର ନିହଣର ଶବ୍ଦ ଶୁଭୁଥିବ ଆଜ୍ଞା, ଅବିରତ ଶୁଭୁଥିବ। ବୁଝିଲେ ନା, ସୂର୍ଯ୍ୟ ଉଦୟ ପୂର୍ବରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅର୍ଥାତ୍ ରା ଅଧରାତ୍ରି ପର୍ଯ୍ୟନ୍ତ କହିଲେ ଚଳେ। ରାତ୍ରିର ଆଲୁଅରେ ବିଜୁଳି ଆଲୁଅରେ ମଧ୍ୟ ସେମାନେ କରୁଥିବେ କାରିଗର ବୁଝିଲେ ନା। ସେମାନଙ୍କୁ ଦେଖିଲେ ଲାଗେ ଅନୁଭବ ହୁଏ, ଯେମିତି ସେମାନେ କୋଣାର୍କ ଗଢ଼ିବେ।
ଆଜ୍ଞା କେତେ ସେ ପରିଶ୍ରମ ଆଜ୍ଞା କେତେ ସେ ସମୟ। ଛୋଟ ରୁ ଛୋ ତୀକ୍ଷ୍ଣ ରୁ ତୀକ୍ଷ୍ଣ ଗୋଟେ ଜିନିଷ କରିବା ପାଇଁ ସେମାନେ ବାରିକରେ କାମ କରନ୍ତି। ଧ୍ୟାନ୍ ଦେଇକି ଆଜ୍ଞା ତାଙ୍କର
ହଁ ଏହା ଗୋଟେ ସୁନ୍ଦର ଆଉ ଗୋଟିଏ ସୁନ୍ଦର ଲୋକ କଳା ଅଛି ଆଜ୍ଞା, ବୁଝିଲେ ନା।
ଆଜ୍ଞା।
ଯୋଉଟା କିି ସେମାନେ କଣ କରନ୍ତି ନା ଟୁସୁ ମେଳା ବୋଲି ତାକୁ କୁହାଯାଏ। ଟୁସୁ ମେଳା। ପ୍ରତ୍ୟେକ ମକରରେ ସେଇଟା ଆୟୋଜନ ହୁଏ, ଗୋଟେ ଟୁସୁର ମୂର୍ତ୍ତି ହେଇଥିବ। ହଜାର ହଜାର ଲୋକ ଆଉ ନିଜ ନିଜର ଟୁସୁକୁ ନେଇକି ଗୋଟେ ପ୍ରତିଯୋଗିତା ହବ। କାହାର ଟୁସୁ ସବୁଠୁ ବଡ଼ ହେଇଛି କାହାର ଟୁସୁ ସବୁଠୁ ସୁନ୍ଦର ହେଇଛି, କୋଉ ଟୁସୁ ଦଳ ଭଲ ପ୍ରଦର୍ଶନ କରିପାରୁଛନ୍ତି ନୃତ୍ୟରେ, ଗୀତରେ ଭଲ ପ୍ରଦର୍ଶନ କରିପାରୁଛନ୍ତି। ସେମାନଙ୍କୁ ପ୍ରଥମ, ଦ୍ଵିତୀୟ, ତୃତୀୟ କରି ପୁରସ୍କାର ମଧ୍ୟ ପ୍ରଦାନ କରାଯାଏ। ଆଉ ଆପଣଙ୍କ ଅଞ୍ଚଳରେ କିଛି ଲୋକ କଳା ଅଛି କି ଆଜ୍ଞା ଅଲଗା?
ଆଲ୍ ଏତିକି ତ ଆଜ୍ଞା ଲୋକ କଳା ଅଛି। ଆ କିନ୍ତୁ ଏହାକୁ ମୁଁ ସବୁବେଳେ ଧ୍ୟାନ ଦିଏ କିି ଏଇ ଲୋକ ମୋ କଳା ଟା କେମିତି ଆଗକୁ ଯାଇପାରିବ, ଅନ୍ୟମାନେ ମଧ୍ୟ କେମିତି ଜାଣିପାରିବେ ଏବଂ ଏଇ ଲୋକ କଳାକୁ କେମତି ଗୋଟେ ଆହୁରି ବି ଆହୁରି ଲୋକ ଜାଣିପାରିବେ ମୁଁ ଯେତେବେଳେ ବି ମୋ ସାଙ୍ଗ ହଉ ସାଥି ହଉ ଯୋଉମାନେ ସବୁ ପ ମାନେ ଦେଶ ବାହାରେ ବିଦେଶରେ ଅଛନ୍ତି କିମ୍ବା ଆମର ସହ ରାଜ୍ୟ ବାହାରେ ମଧ୍ୟ ଅଛନ୍ତି। ତାଙ୍କ ମୁଁ ସବୁବେଳେ ଏଇ ଜିନିଷ ଉପରେ କୁହେ। ତାଙ୍କ ବାର୍ତ୍ତା ପହଞ୍ଚାଏ। ତା ସହିତ ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ମୁଁ ଅବଗତ କରାଏ କିଛି ଫୋଟା କିଛି ଭିଡିଓ ମାଧ୍ୟମରେ ହେଲା। ତା କିି ସେମାନେ ଜାଣନ୍ତୁ ଆମର ଲୋକ କଳା କଣ, ଆଉ ଆପଣ ଲୋକ କଳାର କେତେ ମାଧୁର୍ଯ୍ୟ ରହିଅଛି। କେତେ ଏଇ ଜିନିଷ ର କେତେ ଭଲ ଜିନିଷ ରହିଅଛି, ଲୋକ କେମିତି ପିଢି ଦର ପିଢି ଆକୁ ସମ୍ଭାଳିକି ଆସୁଛନ୍ତି ତାଙ୍କୁ ସେଇ ବିଷୟରେ ଆଜ୍ଞା ମୁଁ ସବୁବେଳେ ଅବଗତ କରାଏ। ଅ ଆଜ୍ଞା ମୋର ଗୋଟେ କଲ୍ ଆସିଚି ଆଜ୍ଞା ମୁଁ ତ ଆପଣଙ୍କୁ ଟିକେ କଲ୍ କରୁଚି କିଛି ସମୟ ଛାଡିକି ଆଜ୍ଞା, ଆଜ୍ଞା ନା ନାଇଁ।